ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି।
ହ୍ୟାଲୋ।
ହଁ ଶୁଣା ଯାଉଛି ନା ନାଇଁ।
ହଁ ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି ଆଉ କନକ ଚାଲିଛି କଣ ଖିଆପିଆ ହେଲାଣି।
ହଁ ଖିଆପିଆ ହେଲାଣି ଆଉ ଏବେ ଆମେ ଆଉ ବାହାରିଛୁ ଟିକେ ବୁଲିବା ପାଇଁ ବାହାରିବୁ ବୋଲି ଭାବୁଥିଲୁ। କିନ୍ତୁ ଆମେ ପ୍ରଥମେ ନା ଡିସ ମାନେ ଡିସାଇଡ କରିପାରୁନୁ କୁଆଡକୁ ବୁଲିବୁ କାରଣ କନ୍ଧମାଳ ଏ ଏକ ଏମିତି ଜାଗା ଯୋଉଥିରେ ବହୁତ ଗୁଡାଏ ଅ ଟୁରିଷ୍ଟ
ଓହୋ ହଁ ଅଛି ଅଛି ଯେ କଣ ଆପଣଙ୍କ ଆଡେ ଖରା କମିଗଲାଣି ଏବେ ବାହାରିଛନ୍ତି ବୁଲିଆ ପାଇଁ।
ଆଁ ଯେହେତୁ ସମୟର ଅଭାବ ରହୁଛି କାର୍ଯ୍ୟ ସବୁ ରହୁଛି ସେଥିଲାଗି ବୋଲି ଅ ଯେତେବେଳେ ସମୟ ମିଳୁଛି ସେତେବେଳେ ବୁଲିଯିବା କ
ହଁ ସେଇଟା ବି ସତ କଥା। ବୁଲିବା ନିହାତି ମାନେ ଦରକାର ବି ମନ ବି ଶାନ୍ତି ଶରୀର ଶାନ୍ତି ସୁସ୍ଥ ସବୁ କିଛି ରହିବ ବୁଲିବା କଥା ନିଜର ହଁ ନିହାତି ମାନେ ନିଜର
ଟେ ନିଜକୁ ଶାନ୍ତି ଦେବା ପାଇଁ ଗୋଟେ ବୁଲିବା ନିହାତି ଆବଶ୍ୟ
ହଁ ଆବଶ୍ୟକ ନିହାତି ଆବଶ୍ୟକ ଆଉ ଯାହା ହେଲେ ବି ନିଜର ବ୍ୟସ ତକୁ ବହୁଳ ଜୀବନରୁ ଟିକେ ସମୟ ବାହାର କରି ଆମେ ବୁଲିବାକୁ ଯିବା କଥା। ଆଜିକାଲି ଆମେ ଏତେ ବ୍ୟସ ତ ରହିଯାଉଛୁ ଯେ ବୁଲିବା ପାଇଁ ଆମ ପାଖରେ ସମୟ ହିଁ ରହୁନି କିନ୍ତୁ ବୁଲିବା କ ଥା ନି କନ୍ଧମାଳରେ ତ ବହୁତ ଗୁଡାଏ ବୁଲିବା ପାଇଁ ମାନେ ଅଛି ସ୍ଥାନ ଗୁଡାକ
ହଁ କନ୍ଧମାଳରେ ବହୁତୁ ଗୁଡାଏ ବୁଲିଆ ପାଇଁ ଜାଗା ଅଛି।
ହଁ ଯାଇଛନ୍ତି କୁଆଡେ କିଛି ବୁଲିଆ ପାଇଁ? ମୁଁ ତ ମତେ ତ କେବେ ସେମିତି ସୁଯୋଗ ମିଳିନି ଯେ ସବୁ ଜାଗା ବୁଲି ପାରିବି ମାନେ ପଢ଼ାପଢି ଏସବୁ ଭିତରେ ମଣିଷ ବ୍ୟସ୍ତ ଭିତରେ ରହିଗଲାଣି କିଛି କିଛି ମୁଁ ବୁଲିଛି କିନ୍ତୁ ଆ ଆପଣ କଣ କୁଆଡେ କିଛି ବୁଲାବୁଲି କଲେଣି ନାଇଁ? ହ୍ୟାଲୋ।
ଛି କନ୍ଧମାଳରେ।
ହଁ।
ସେପଟ ଦାରିଙ୍ଗବାଡ ଆଡକୁ ସେପଟ ଗୋଟେ ଅ ବଢିଆ ସୁନ୍ଦର ୱାଟର ଫଲ ଟା ଅଛି ମାନେ ଜଳ
ହଁ ହଁ ହଁ। ନା ମୁଁ ମତେ ତ କେବେ ଯିବାର ସୁଯୋଗ ମିଳିନି ଆ ଆଚ୍ଛା କନ୍ଧମାଳ ଟାଉନ ରୁ ପା ପାଖାପାଖି କଣ ଅଛି ଯେମିତି ବୁଲାବୁଲି ସ୍ଥାନ?
ପାଖରେ ଦେଖିବା ଯଦି ହଁ ଆମର ଅମ୍ ଉତୁଡ଼ି ପକଡା ଝର ଏଭଳି ବିଭିନ୍ନ ପ୍ରକାର ୱାଟର ଫଲ ଗୁଡାକ ଅଛି।
ଯେ ଏଇ ଜାଗା ଗୁଡାକୁ ଯିବାକୁ ରାସ୍ତା ସବୁ ସୁବିଧା ଅଛି ନା?
ହଁ ଆଗ ଆମେ ଯଦି ଦେଖିବା ଆଗ ଏମିତି ଦୁଇ ହଜାର ଉଁ ପାଞ୍ଚ ଛହ ଦଶ ଆଡକୁ ଯଦି ଦେଖୁଥିବେ ତାହଲେ ଏତେ ରାସ୍ତା ମାନେ ଏତେ କମ୍ୟୁନିକେସନ ମାନେ ଏତେ ନ ଥିଲା କିନ୍ତୁ ଆମେ ଏବେ ଯଦି ଦେଖିବା ରାସ୍ତା ବି ଭଲ ହେଇଗଲାଣି। ଆମେ ଯଦି ଫୁଲବାଣୀକୁ ସେଣ୍ଟର ଧରିବା ବୋଲେ ଏଇ ଯୋଉ ପୁତୁଡି ପକଡା ଝର ଉର୍ମାଗଡ ଏଇଟା ତିରିଶ କିଲୋମିଟର ରାଡିଅସ୍ ଭିତରେ ଅଛି ହଁ ତିରିଶ କିଲୋମିଟର ଭିତରେ ଆସୁଛି।
ଅତି ସହଜରେ ବି ଯାଇ ହଉଥିବ ମୁଁ ଭାବୁଛି।
ହୁଁ ହୁଁ ହୁଁ ହୁଁ। ଆପଣ ମଁ ପରିବାର ସହିତ ମାନେ ଗା କାର ରେ ଯାଇପାରିବେ ନ ନଚେତ୍ ବାଇକ ରେ ଯାଇପାରିବେ ଯାନବାହାନ ନିଜର ଥିଲେ ସୁବିଧା ଅ କିନ୍ତୁ ଯଦି ଆ ଆପଣ ଭରସା କରିବେ କୌଣସି ବସ୍ ଯାଉଛି ବୋଲେ ବସ୍ କିଛି ଯିବା ଆସିବା ସେପଟୁ କରୁନି ଆପଣ
ଚି କହିଲେ। ଏଇ ଯୋଉ ଜଳପ୍ରପାତ ଗୁଡାକ ଆମର ଯୋଉ ରହୁଛି ସେଗୁଡାକ ଟିକେ ଭିତର ଜାଗା କ ରହୁଛି। ଏଇଗୁଡାକ ରୋଡ ସାଇଡରେ ରହିବନି ତ ସେଗୁଡାକ ଭିତରକୁ ସେ ଭିତରକୁ ବସ ରେ ଯେ ଅନ୍ୟ ଗୁଡାକ ଗରେ ଯାଇ ହବନି ନିଜେ ନେଇକି ଗଲେ ହିଁ ଠିକ୍ ସେ ସବୁ ଜାଗାକୁ ମାନେ କୋ ଏବେ ମାନେ ପାଖାପାଖି ଟାଇମ ରେ ଯାଇଛନ୍ତି? କୋଉଠି କି କୋଉଠି କି ଯିବେ ବୋଲି ଭାବୁଛନ୍ତି ନା କଣ?
ଏଇ ଶୀତ ଛୁଟି ସମୟରେ ମୁଁ ଯାଇଥିଲି ଆମର ଉରୁମାଗଡା ଯାଇଥିଲି। ଆଉ ସେଠି ସପରିବାର ସବୁ ଯାଇଥିଲୁ ଆମେ ଚାରି ପାଞ୍ଚ ଜଣ ସବୁ ମିଶିକି ଯାଇଥିଲୁ। ଉରୁମାଗଡ ସେଠି ଜଳପ୍ରପାତ ଅଛି ମୋ ପା ମାନେ ସୁନ୍ଦର ପାଣି ତାର ପୁଣି ସେଠି ସମସ୍ତେ ବୁଡି ବୁଡି ଗାଧଉଛନ୍ତି ଆଉ ପାଖପାଖି ଜାଗାରେ ରୋଷେଇ କରିକି ଯାହାବି ସବୁ ତାଙ୍କର
ନାଇ ମୁଁ ତ ଶୁଣିଛି ଖାଲି ମୁଁ ଶୁଣିଛି ଖାଲି ଯା ସେଟା ବହୁତ ଭଲ ବୋଲି କେବେ ଯିବାର ମତେ ସୁଯୋଗ ଏଯାଏ ମିଳିନି କିନ୍ତୁ ଭଲ ଗୋ ଗୋଟେ ମାନେ ବଣଭୋଜି କରିବା ପାଇଁ ସ୍ଥା ସ୍ଥାନ ଟା ବହୁତ ମାନେ ଉପଯୁକ୍ତ ବୋଲିକି ସମସ୍ତେ ତ କୁହନ୍ତି।
ନାଇଁ ବଣ ଭୋଜି। ବଣଭୋଜି କରିବେ ଆଉ ବଣଭୋଜି ସହିତ ଆପଣ ଯଦି କିଛି ଷ୍ଟଡି କରିବା ପାଇଁ ଚାହୁଁଛନ୍ତି ତାର ପାଣି ପାଗ ତାର ଗଛ ପତ୍ର ଦେନ ତାହେଲେ ମଧ୍ୟ ଏହା ଏକ ସୁନ୍ଦରବନ ସୁନ୍ଦର ଗଛ ଗୁଡାକ ଆପଣ ଦେଖିପାରିବେ। ଆଉ ମାନେ ଉପଭୋଗ କରିପାରିବ ତା ଯେତିକି ପାରୁଛୁ
ମୁଁ ଏବେ ଗୋଟେ ମାନେ କିଛି ଦିନ ପୂର୍ବରୁ ଗୋଟେ ଯାଇଥିଲି ଗୋଟେ ଜାଗାକୁ ବୁଲିବା ପାଇଁ। ବୋଧେ ଆପଣ ଜାଣିଥିବେ ନାଇ ମୁଁ ତ କହିପାରିବିନି କିନ୍ତୁ ଟିକେ ଦୂର ହବ ଆମେ ଯଦି ଫୁଲଵାଣି କୁ ଦେଖିବା ଆମେ ମେନ ଟାଉନ ବୋଲି ହେଟା ଗୋଟେ ହବ ବୋଧେ ଅ ମୁଁ ତ ପୁରା ଠିକ କହିପାରିବିନି କିନ୍ତୁ ଲାଗୁଛି ଗୋଟେ ଷାଠିଏ ରୁ ସତୁରି କିଲୋମିଟର ଭିତରେ ହବ। ଗୋଟେ ସେ ଫିରିଙ୍ଗିଆ ବ୍ଲକ ରୁ ଆହୁରି ଭିତରକୁ ଅଛି ଗୋଟେ କ ଟାଙ୍ଗୀ ଶିବ ମନ୍ଦିର ବୋଲି ଗୋଟେ ଅଛି ଉଁ ଆଁ ଉଁ ଥିଲେ ସିଏବି ଗୋଟେ ମାନେ ବହୁତ ସୁନ୍ଦର ଜାଗା ବହୁତ ସୁନ୍ଦର ଜାଗା ମତେ ତେ ବହୁତ ଭଲ ଲାଗିଲା ମାନେ ଏମିତି ହେଇଛି ଦିଟା ଦିଟା ପାହାଡ ବୋଲି ତ କହିପାରିବାନି ଦିଟା ଦିଟା ବଡ ଚଟ ଟାଣ ସେ ମଝି ସେଇ ଚଟାଣ ଭିତରେ ମନ୍ଦିରଟା ଅଛି ମାନେ ଗୋଟେ ଗୁମ୍ଫା ଟାଇପ ର ଅଛି। ସେ ଗୁମ୍ଫା ଭିତରେ ଆପଣ ପଶିକି ଯିବେ ଭିତରେ ଭଗବାନ ଅଛନ୍ତି ସେ ଭିତରେ ପୂଜା ହଉଛି। କିନ୍ତୁ ସବୁଠୁ ସୁନ୍ଦର କଥା ହେଲା ହଁ ଶିବ ମନ୍ଦିର ମାନେ ଏମିତି ହେଇଛି ଆଁ ପଥର ଖାଲି ହଁ ସେ ଦିଟା ପଥର ମଝିରେ ଯୋଉ ଜାଗାଟା ଅ ସେଇଠି ଯୋଉ ପୂଜାରୀ ରହୁଛନ୍ତି, ସେ ପୁରା ଫୁଲ ଫଳ ଲଗେଇ ଦେଇଛନ୍ତି। ଏ ରହିଲା ଆମର ଟଗର ଫୁଲ ଅଛି ମନ୍ଦାର ଫୁଲ, ହଁ ହଁ ରହୁଛନ୍ତି ଗୋଟେ ଛୋଟ ଘର ଗୋଟେ କରିଛନ୍ତି ଆଉ ସେଠି ରହୁଛନ୍ତି। ଏ ଆଉ ମାନେ ଏତେ ପିସ୍ ସେ ଜାଗାରେ ଏତେ ଶାନ୍ତି ସେ ଜାଗାରେ ଆଉ ବହୁତ ମାନେ ବଢିଆ ଲାଗିଲା, ହଁ ବହୁତ ହଁ ଈଶ୍ୱରଙ୍କ ଦର୍ଶନ ସହିତ ଗୋଟେ ପ୍ରକୃତିର ଯୋଉ ଗୋଟେ ରହୁଛି। ଶାନ୍ତ ପରିବେଶ ଆଉ ଚଢେଇ ମାନଙ୍କର ଯୋଉ ସାଉଣ୍ଡ ଶବ୍ଦ ମାନେ ମାନେ ସେ ଜାଗାକୁ ଥରେ ଗଲେ ଆଉ ଇଚ୍ଛା ହୁଏନି ଫେରିବା ପାଇଁ। ମତେ ତ ଇଚ୍ଛା ହଉଥାଏ ରହିଯିବି। ମାନେ ଆଉ ସେ ପୂଜାରୀ ଜଣଙ୍କୁ କହୁଥିଲେ, କଣ ସେଇଠି ମାନେ ବହୁତ ମନ୍ଦିର ଅଛି। ଆମ ପାଖରେ ସେତିକି ସମୟ ନ ଥିଲା କି ଆମେ ସବୁ ମନ୍ଦିର ବୁଲିକି ଦେଖିପାରିବୁ କିନ୍ତୁ ସେ କହୁଥିଲେ ସେଠି କୁଆଡେ ସାତ ଆଠଟା ମନ୍ଦିର ବି ଅଛି ବୋଲିକି କହୁଥିଲେ। ଆଉ ଏବେ କଣ ହେଇଛି, ହାଲୋ। ହାଲୋ। ହାଲୋ। ଶୁଣିପାରୁଛନ୍ତି। ହାଲୋ।
ହଁ।
ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ବୋଧେ। ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ନା ଆପଣଙ୍କ ନା କଣ?
ଅଛି ବହୁତ ପାଣି ଅ
ଟିକେ ଆପଣଙ୍କ ଶବ୍ଦରେ କଟି କଟି ଆସୁଛି।
ବଡ।
କଣ କହିଲେ? ଆପଣ ଟିକେ ନେଟୱାର୍କ ପାଉଥିବା ଜାଗାକୁ ପଳେଇଯିବେ କି? ହାଲୋ। ହାଲୋ। ଶୁଣା ଯାଉଚି?
ବାଡି କୁ ଟିକେ ଦେଖିବେ ଅ ବିଭିନ୍ନ ପ୍ରକାର କରାହେଇଚି।
ବୋଧେ ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହେଇଯାଇଥିଲା ନା କଣ?
ହଁ ହଁ। ନାଇଁ ମୁଁ କହୁଥିଲି ଆମର କନ୍ଧମାଳରେ ସେ କେଣ୍ଡ କାଶ୍ମୀର। ଗୋଟ ଅଛି ଦାରିଙ୍ଗବାଡ଼ି ବୋଲି ଅଛି। ସେ ଟା ବି ଆପଣ ଯାଇକି ଉପଭୋଗ କରିପାରିବେ। ତେବେ ମଧ୍ୟ ଯାଇପାରିବେ। ଦାରିଙ୍ଗବାଡ଼ି ରେ
ହୁଁ ହୁଁ। ମାନେ ଦାରିଙ୍ଗବାଡିଟା ମେନ୍ ଟାଉନଠୁ କେତେ ଦୂର ହବ ଏମିତି?
ବି ଅଛି ଆପଣ । ।